ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ ଆପଣ କଣ କରୁଛନ୍ତି?
ଏଇ ବସିଥିଲି ଆପଣ।
ମୁଁ ବି ବସିଥିଲି ଆଉ।
ଆଚ୍ଛା। ବର୍ଷା ହେଇଛି ଆଜି ଆପଣଙ୍କ ଆଡେ?
ହଁ ବର୍ଷା ହେଇଛି ଦିନରେ ଖରା ହେଇଥିଲା ଏବେ ବର୍ଷା ତ ହଉଛି ଆଉ।
ହଁ ଆମର ତ ହେଇକି ଛାଡ଼ିଛି ଯେ ଲାଇନ ଟା ବି ଦେଇନି।
ହଁ ଆଉ ଆପଣ କଣ ଖାଇଥିଲେ?
ମୁଁ ଯାହା ଖାଇଥିଲି ଖରାବେଳେ ତ ସନ୍ଧ୍ୟାାରେ କିଛି ଖାଇନି।
ଓ।
ଲାଇନ୍ ଟା ନାହିଁ ଭଲ ଲାଗୁନି ବସିଛି ବାହାରେ।
ଓହୋ ବର୍ଷା ବର୍ଷା ହଉଚି ବୋଧେ?
ନା ବର୍ଷା ହେଇକି ଛାଡ଼ିଲାଣି କିନ୍ତୁ ଲାଇନ୍ ଦେଇନି।
ଓହୋ। ଲାଇନ ନାହିଁ ବୋଧେ?
ନା।
ହ ହୁଁ। ଆପଣ ଦିନରେ କଣ ଖାଇଥିଲେ?
ଓ ଆଜ୍ଞା।
ଆପଣ ଦିନରେ କଣ ଖାଇଥିଲେ?
ଆ ଆଜି ମାଛ ତରକାରୀ ହେଇଥିଲା।
ହୁଁ।
ଆ ହୁ ମାମା ଭେଣ୍ଡି ଆଳୁ ଭାଜିଥିଲା। ଆମ୍ବ ସେମତି
ପଖାଳ ଖାଇଥିଲେ ନା ଗରମ ଖାଇଥିଲେ?
ନା ଗରମ?
ହ୍ୟାଲୋ। ଆପଣ ପଖାଳ ଖାଇଥିଲେ ନା ଗରମ?
ନା ଗରମ ଖାଇଥିଲି।
ହୁଁ ହୁଁ ଆଉ ଆପଣ କୁଆଡେ ବୁଲାବୁଲି କରିବାକୁ ଯାଆନ୍ତି ନା ନାହିଁ।
ନା ସେମିତି ମୁଁ ଯାଏନି ମତେ ଭଲ ଲାଗେନି ବେଶୀ ବୁଲାବୁଲି କରିବାକୁ।
ଉ ହୁଁ ପୁରୀ ଫୁରି ଯାନ୍ତି ନା ନାଇଁ?
ହଁ ଯାଏ ମାନେ ଯୋଉ ଯାଇଥିଲି କିନ୍ତୁ ସେମିତି ନୁହେଁ।
ହୁଁ ହୁଁ ଓ ହୋ। ପୁରୀ ରଥଯାତ୍ରାକୁୁ ଯିବେ ବୋଲି
ହୁଁ ନା ମୁଁ କେବେ ଯାଇନି ପୁରୀକୁ ରଥଯାତ୍ରା ଟାଇମ ରେ।
ହ ହ ଆପଣ ଙ୍କ ପଢା ସଇଲାଣି?
ନ ମର ଏଟା ପ୍ଲସ୍ ଥ୍ରୀ ଫାଷ୍ଟ ୟର।
ଓ ହଁ।
ଆପଣଙ୍କର?
ମୋର ପ୍ଲସ୍ ଥ୍ରୀ ସରିଲାଣି।
ଆଚ୍ଛା ଏବେ କଣ କରୁଛନ୍ତି?
ଏବେ ଘରେ ଅଛି।
ଓ ଆଉ କିଛି ପଢା ପଢି ନାହିଁ?
ନା
ମିଛ ଖାଇଥିଲେ କଣ? ମୁଁ କଇଲି ଖାଇଥିଲେ କଣ?
ଖାଇଥିଲି ଭା ଭାତ ଖାଇଥିଲିତ ଦିନରେ ଆଉ ଭାତ ଡ଼ାଲି ଭଜା। ଏତିକି ଖାଇଥିଲି ଆଜି ଚିକେନ୍ ହେଇନଥିଲା ଏମିତି ଖାଇଥିଲି ଆଉ।
ହଁ। ଏଇ ଗାଁକୁ ମାଛ ବିକା ଆସିଥିଲାତ ମାମା ରଖିଦେଇଥିଲା।
ଉ ହୁଁ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଘରେ ମାମା ମୁଁ ଜେଜେମା।
ଓ ହଁ ବାବା?
ବାବା ନାହାନ୍ତି ଜେଜ ବି ନାହାନ୍ତି।
ଓହୋ। ଆଉ କଣ ଆ ଆ ବା ବାପା ଜେଜେବାପା ଜେଜେମା ଆଉ ଭାଇ ଭଉଣୀ ମା ଏମିତି ଆଉ ତିନିଜଣ।
ଆପଣ ବଡ଼?
ହୁଁ ଆଉ ଦିଜଣ ସାନ ଆଉ।
ଓହୋ।
ହୁଁ।
ଆଉ ଆପଣ କେତେଜଣ ଭାଇଭଉଣୀ?
ନା ମୁଁ ଏକା।
ଏକା?
ଆଜ୍ଞା।
ଓହୋ ଭଲ ଆଉ।
ପ୍ଲସ୍ ଥ୍ରୀ ଏଇନା ଚାଲିଚି?
ହଁ ଏଇଟା ଗୋଟେ ସେମିଷ୍ଟାର ଯାଇଚି ଫାଷ୍ଟ୍ ସେମିଷ୍ଟାର ଟା ସେଖେଣ୍ତେଟା
ହୁଁ ଓହୋ। ଆଉ। ଆଉ ତମ ଦେହ ଭଲ ଅଛି?
ହଁ ଭଲ ଅଛି ଆପଣଙ୍କର?
ଲଅଛି
ଏବେ ତ ବର୍ଷା ଖରା ଏବେ ତ ବର୍ଷା ତ ଖରା ଲାଗି ରହୁଚି ଖାଲି ଆଉ।
ଆଜ୍ଞା।
ଏବେ ବର୍ଷା ଖରା ଲାଗି ରହୁଚି ଆଉ।
ହଁ ବେଶୀ ତ ଖରା ହଉଚି ଯା ଏବେ କେମିତି ଦିଇ ଚାରି ଦିନ ହବ ଟିକେ ମାନେ ଦିଦିନ ବର୍ଷା ଟା ହଉଚି।
ଠାକୁର ଅନୁସରଣ ର ରହିଲେ ପରା ଖରା ହୁଏ। ଏ କେମତି ବର୍ଷା ହଉଚି।
ଆକ୍ଚୁଲି ଉ ଯୋଉ ଉ ଗରମ ଟା ଟିକେ ବେଶୀ ହୁଏ କା ଗଲା ନା ସ୍ନାନ ପୂର୍ଣ୍ଣିମା।
ହୁଁ। ଏମିତି ଯେଉ ଠାକୁର ଅନୁସରଣ ରେ ରହିଲେ।
ଆପଣଙ୍କର ଏଟି ଘର ପାଖରେ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର?
ହଁ ଅଛି। ଜଗନ୍ନାଥ ମନ୍ଦିର ଆମର ବି ରଥ ଟଣା ହୁଏ। ରଥ ଟଣା ହୁଏ ଆମେ ଯାଉ ରଥ ଟାଣିବାକୁ। ସୁଭଦ୍ରାଙ୍କ ରଥ ଟାଣୁ। ଜଗନ୍ନାଥଙ୍କର ବି ଏମତି ଆଉ ଆପଣଙ୍କ ଆଡେ?
ଅ ହେଇଥିଲା ତ ଆମର ତ ପୁରା ଘର ପାଖରେ ମନ୍ଦିର ଟା ଯାଇଥିଲୁ ବି। ଯାଇଥିଲୁ ଦେଖିବା ପାଇଁ ସ୍ନାନ ପୂର୍ଣ୍ଣିମା ସନ୍ଧ୍ୟା ବେଳକୁ ଛୁଆଙ୍କୁ ଓଡ଼ିଶୀ ଡ୍ୟାନ୍ସ୍ କରୁଥିଲି।
ଅ ହ
ଆମର ପୁରା ଘର ମାନେ ବାଉଣ୍ଡିଙ୍ଗ୍ ମାନେ ମନ୍ଦିର ବାଉଣ୍ଡ୍ରିଟା ପୁରା ଆମ ଘର ପାଖରେ ପାଲାଗିଚି।
ଭଲ ଘର ପାଖରେ ଆଉ ଜଗନ୍ନାଥ ମନ୍ଦିର ଆଉ।
ରଥ ରେ ଏବର୍ଷ ଫାଷ୍ଟ ହାପ ହେଇନଥିଲା।
ଓହୋ।
ର ଯୋଉ ନାଁ ଯୋଉ ମାଉସୀ ମା ମନ୍ଦିର ମଠ ଗୁଣ୍ଡିଚା ମନ୍ଦିର। ହଁ ସେଥିପାଇଁ ହେଇନଥିଲି ଏଇ ବର୍ଷ ପା
ମାଉସୀ ମା ମନ୍ଦିର କଉଁଠି ସେ ପାଖରେ?
ହୁଁ ଆମ ଗାଁ ରେ ହେଇଚି।
ଉ ହୁଁ।
ତ ଟିକେ ବଡ ଆକାରରେ ରହୁଚି ଏଥର ହୋଉଛି ଫାଷ୍ଟ ବର୍ଷ ସେଥିପାଇଁ ଆଉ।
ଉହୁଁ- ମୁଁ କହିଲି ଟିକିଏ ଅଧିକା ଆକାର ହଉଚି ଆଉ।
ଆଉ କାର୍ଡ ଦେଇ ସାରିଲେଣି ଘରେ ସେମାନେ ଗାଁ ସାରା ବାଣ୍ଟି ସାରିଲେଣି ଆଉ।
ଉ ହୁଁ।
ରଥ ତିଆରି ହଉଚି ସିଆଡେ ପିପିଲି ରେ।
ଓହୋ ପିପିଲି ଏ ଏଇ ଯୋଉ ଏଠି ପୁରୀ ପାଖରେ।
ଆଜ୍ଞା ସେଇଠି ତିଆରି ହଉଚି ତା ପାଟ ଗୁଡାକ ଆସିଲେ ଏଠି ସବୁ ସେଟ୍ ହବ।
ଅ ହ-ଆଣିବେ ହାରି ସବୁ ଗାଡିରେ ଆଉ।
ଆଜ୍ଞା ଆଉ
ଉ ହୁଁ।
ଆମର ଜଗନ୍ନାଥଙ୍କର ବି ବତିଷ୍ଟ୍ ଟା ବେଶ ହଉଚି ପୁରା ମାନେ ପନ୍ଦର ଆମର ଷୋଳ ତାରିଖ ରଥଯାତ୍ରା ଆମର ପନ୍ଦର ତାରିଖରୁୁ ଷ୍ଟାର୍ଟ ହବ। ଉ ଛତେଇଶ୍ ତାରିଖ ଯାଇକି ସରିବ ମାନେ ଛଅ ମାନେ ସାତ ଛଅ ସାତ ଦିନ ପୁରା ମେଳା ଟାଇପ୍ ର
କେତେ ଦିନି ହୁଏ?
ଛଅ ସାତ ଦିନ।
ହ ବହୁତ ଦିନ ଇଏ।
ସେ ଯୋଉ ମାଉସୀ ମା ଘରେ ରହିବେ ଯୋଉ ନଅ ଦିନ ତା ଭିତରେ ଆଉ।
ତମ ଘରେ ଆଉ କି କେ ଅଛନ୍ତି? ଦାଦାଖୁଡ଼ି ହଁ ଓହୋ ମା ଭରବତୀ ଯାଇଛନ୍ ଦେଖି
କଣ କହିଲେ?
ଲୋ କହିଲି ଆ
କଣ କହିଲେ ଶୁଭିଲାନି?
ତୋମେ ମାଉସୀ ମା ଘର, ମାଉସୀ ମା ଘର ପାଖକୁ ଯାଆନ୍ତି?
ସେ ଯୋ ଯେବେ ତା ପ୍ରତିଷ୍ଠା ହେଇଥିଲା ହେଲା ମୁଁ ଯାଇନି। ଏ ବର୍ଷ ତ ଫାଷ୍ଟ ପ୍ରତିଷ୍ଟା ହେଲା ମୁଁ ଦେଖିନି। ଅ, ମାନେ ମୁଁ ସେପଟ ସାଇଟ୍ ହେଇଛି, ନା ଯାଇନି।
ଆଉ କୁଆଡେ ବୁଲି ଯାଆନ୍ତି ନା ନାଇଁ?
ନା ମୋତେ ବୁଲିବାକୁ ଭଲ ଲାଗେନି। ଘରେ ରହିବାକୁ ଭଲ।
ଓହୋ! ଖାଲି ଘରେ ବସିଛନ୍ତି। ଆଉ ଆ, କଣ କହିଲେ?
ସେମିତି ବେଶୀ ବୁଲିବାକୁ ଭଲ ଲାଗେ, ହେ ଘର ଟା ଇଏରେ ସବୁ ଭଲ।
ଏ ହଁ, ଏବେ ସିଆଡେ ବର୍ଷା ହଉଚି କି?
ଏ ନା ନା ଛାଡି ଗଲାଣି।
ଆମ ଆଡେ ତ ପ୍ରବଳ ବର୍ଷ ଆଉ।
କୋଉଛି।
ହୁଁ।
ହଁ ଛାଡି ଗଲାଣି।
ଛାଡୁଚି, ଫିରି ଫିରି ହଉଛି, ଏମତି ହଉଛି ଆଉ। ପ୍ରବ ପ୍ରବଳ ବର୍ଷା ହେଲା ଏବେ ଟିକେ ଟିକେ ହଉଛି ଆଉ। ଫିରି ଫିରି ଫିରିି ହଉଚି ଆଉ।
ନାଇ ପ୍ରବ୍ଲେମ୍ ଅଛି। ବର୍ଷା ଟିକେ ହେଇନଥିବ ନାଇନ୍ ଟା କାଟିକି ବସତେ। ସେ ବାଟରେ କନା?
ମନେ ଅଛି?
ଏଇନା ନାହିଁ।
ଆସିନି?
ନା ପା ସିତୁ କାଟିିବି। ମଶା ମାନେ ଆଉ ରଖିଇ ଦଉନାହାନ୍ତି।
ଓହୋ, ଆପଣ ରଖନ୍।
ଆଜ୍ଞା।